ହ୍ୟାଲୋ।
ହଁ ଜୟଗୁରୁ।
ହଁ ଜୟଗୁରୁ ଜୟଗୁରୁ।
କଣ କରୁଚ? ଆ ରୋଷେଇ ଚାଲିଚି ଆଉ।
ଓହୋ। ଆଉ ସକାଳୁ ଖାଇ ସାରିଲେଣି ନା ନାଇଁ?
ହୁଁ ସକାଳେ ଆଜି ଖାଇଥିଲି ଆଜି ଆମ
ଆଜି ବର୍ଷା ପାଗ ତ। ତୋ ପାଇଁ ଘରେ ଆଜି ପକୁଡି ଟିକେ ଛଣା ହେଇଥିଲା। ଆଉ ତୋ ଓପର ଘର ହଁ ସକାଳ ଛଅ ଟାର।
ହଁ।
ତ ତୋ ଛୁଆ ମାନେ ସ୍କୁଲ ଯାଉଚନ୍ତି ନା। ତ ସେଥିପାଇଁ ସକାଳୁ ରୋଷେଇ କରିବାକୁ ପଡ଼ୁଛି। ଆଉ ସକାଳୁ ଏମେ ଟିଫିନ ଜିନିଷ ତିଆରି ହେଲା। ଛୁମା ମାନେ ଖାଇକି ସ୍କୁଲ ଯାଇଛନ୍ତି ଆଉ।
ଆଁ କଣ ସେ ପ୍ରିଜା ଖାଇକି ଅଛନ୍ତି। ଏ ରୋଷେଇ ଚଲୁଚନ୍ତି ବୋଧେ।
ହଁ ରୋଷେଇ ରୋଷେଇ ଏବେ ଚାଲିଚି ଆଉ। ଆଉ କଣ କଣ ଖାଇ ସାରିଲେଣି ସକାଳୁ?
ହଁ ଏଇ ସକାଳୁ ଏଇ ଯୋଉ ବରା ଘୁଗୁନି ତରକାରୀ ଏଟା ଖାଇଥିଲୁ ଆଉ।
ଆଚ୍ଛା ଆପଣଙ୍କ ଆଡ଼େ ବର୍ଷା ହେଉଚି କି ନାହିଁ।
ହଁ କାଲି ରାତିରେ ତ ରାତି ବାରଟାରେ। ହଁ ଯୋଉ ଲାଇନ୍ ଫାଇନ୍ ଥିଲା ସାଢେ ବାରଟା ଗୋଟେ ବେଳୁକୁ। ପବନ ହବନ ହେଲା ଆ ବର୍ଷା ହେଇଗଥିଲା ଲାଇନ କଟି ଯାଇଥିଲା। ଏଇ ସକାଳୁ ସକାଳୁ ଲାଇନ ଆଇଲା ରାତି ଗୋଟେ ରୁ ଯାଇଥିଲା ଲାଇନ ଯେ ଏଇନା ସକାଳ ହେ ଲାଇନ ସା ତ ଟା ବେଳୁ ଗରମ ହଉଚି।
ହ ଲାଇନ ବି ନାହିଁ।
ହଁ ମ ସାତଟା ବେଳକୁ ତ ଲାଇନ ଆଇଲା ସକାଳ ସାତଟାରେ ଆଉ।
ଆମର ତ କାଲି ରାତିରେ ଲାଇନ୍ ଯାଇଥିଲା ଯେ ଏବେ ଜଷ୍ଟ ପାଞ୍ଚ ମିନିଟ୍ ହେଲା ଆସିଛି ଆଉ।
ହଁ ଏଇବା ଫୁଣି ଟିକେ ଫିରି ଫିରି ଫିରି ଫିରି ଟିକେ ପକଉଛି। ବର୍ଷା ତ ଅଛି ନା କଣ ତିନି ଚାରି ଦିନ କହୁଛନ୍ତି ସମସ୍ତେ। ହଁ। ଲଘୁ ଚାପ ଅଛି ତିନି ଚାରି ଦିନି ଅଛି ହଁ ପା।
ଘରେ କି କିଏ ଅଛନ୍ତି।
ଘରେ ଅ ମାମା ଆଉ ମୁଁ। ବାପା ଆଉ ମୋ ଛୋଟ ଭାଇଟେ।
ଆଛା ହଉ ଆଉ। ଆଉ ଆଜିର
ଆପଣଙ୍କ ଆଡେ କାଲି ସ୍ନାନ ପୂର୍ଣିମା କେମିତି ଗଲା।
ସ୍ନାନ ପୁନେଇ ତ କେମିତି ମାନେ ବହୁତ ଭଲ ହେଲା। ତ ଘର ଟେନସନ ନେବା ଆଉ ପୂଜା ଦେଖିବାକୁ ଯାଇ ହେଇନି।
କଣ କହିଲ।
କଲି ନ ରେ ସ୍ନାନ ପୁର୍ଣ୍ଣିମା ତ ବହୁତ ହେଲା ହେଲେ କିନ୍ତୁ ସେ ସ୍ତ୍ରୀ ଲୋକ ଆଉ ଘର କାମ ଧାଁ ଛାଡି ଆଉ କୁ ଆଡ଼େ ଯାଇହଉଛି।
ଠିକ।
ଆଉ ଏଇ ବର୍ଷାଟା ଆଉ ଯଉ ବିଜୁଳି ଘଡଘଡି ହଉଛି ତ ହେଇଥିରେ ଆଉ ଘର ବି ବାହାରି ହଉନି।
ହୁଁ।
ଆଉ କ ଆପଣ ଦେଖିବାକୁ ଯଥିଲେ ସ୍ନାନ ପୂର୍ଣ୍ଣିମା ଦେଖି।
ନାଇଁ କାଲି ଯାଇନେଇ ଆମ ଏଇଠି ପାଖରେହୁଥିଲା କିନ୍ତୁ ମୁଁ ଯାଇନଥିଲି। କାଲି ତ ରବିବାର ଦିନ ତ ଡିପି ୱାର୍କଥିଲା ଡିପି ୱାର୍କ ପଳେଇଥିଲି।
ହୁଁ।
ଆଉ ଯାଇ ନେଇ ଆଉ।
ଆପଣ ଶାଶୁ ଦୀଖ୍ୟା ନେଇଛନ୍ତି କି ସେ ଜୋ ଦୀଖ୍ୟା ନେଇଛନ୍ତି।
ହଁ ଆପଣ କଣ ସୁସ୍ଥ ନେଇ ଯାଇଛନ୍ତି।
ହଁ।
ହଁ ହଁ। କାଲି ଡିପୀ ୱର୍କ ଥିଲା ପହଦିନ ହ ସେଇ ସେପଟ ସାଇଟ୍‌ ତିନିଟା ଖଣ୍ଡ ସାହି ବୁଲିକିନା ଆଇଲୁ। ଡୀପି ଆକରେ ଗଳି କନ୍ଧି। ଆଚାରଯ୍ୟ ଦେବଙ୍କ ର ନିର୍ଦେଶ ସାରିକି ଆଣିଥିବ।
ହଁ।
ଏବେ ଡ଼ିପି ୱର୍କ ପୁରା ଚାଲିଛି ପୁରା ଘଣ୍ଟା ଘଣ୍ କୋଉ ଲୋକ ଛାଡି ଯାଇଛନ୍ତି କୋଉ ଲୋକ ଇଷ୍ଟ ବୁଦ୍ଧି କରୁଛନ୍ତି କି ନାହିଁ ତାକୁ ଟିକେ ଦେଖ ଜଗ କେମିତି କଣ ହବ କଣ ନାହିଁ।
ଏବେ କଡ଼ାକଡ଼ି ଭାବରେ ଚାଲିଛେ।
ହୁଁ।
ଆଉ ଲୋକମାନେ ନେଇକି ବି ସବୁ ଛାଡି
ହଁ ସେମାନେ ପୁରୁଣା ଲୋକ ନା।
ହୁଁ। କିଏ ବିଶ୍ୱସ କରୁଚି ତ କିଏ ବିଶ୍ୱାସ କିଏ ବିଶ୍ୱସ କରୁଚି ତ କିଏ ବିଶ୍ୱସ କରୁନି।
ମାନେ ଜଣେ କଲା ବେଳକୁ ଆଉ ଜଣେ ତାଙ୍କୁ କୋଉ ସବୁ ଏରା କଣ ଗୋଟେ କରଚୁ ଏରା ବେକା
ବେକାରିଆ କାମ।
ପଇସା ରଖୁଚୁ ଇଏ କରଚୁ ପଇସା କାମ ଉରା କଣ କରୁଚୁ। ପଇସା ଠାକୁରଙ୍କୁ ପୂଜା କରୁଚୁ।
ହଁ।
ହୁଁ।
ଇଷ୍ଟ ବୁତି କରୁଚି ସେଇଥିପାଇଁ ମୁଁ ମନ୍ଦିରକୁ ଟିକେ ଏ ପର୍ଯ୍ୟନ୍ତ ଯାଇନି।
ଯାଇପାରୁନି ନବା ପାଇଁ ଘରେ କେହି ନଥିବେ ଆଉ।
ହଁ କିନ୍ତୁ ସେ ସମସ୍ତଙ୍କୁ କହି ଦ ସ ହଁ ଆମ ଏ ଶସଙ୍କ କରିବେ ରବିବାରେ ନା କିଛି ଖର୍ଚ୍ଚ ଆଉ ତମେ ଖାଲି ତମ ବାରିରୁ ଫୁଲ ନହେଲେ ଏଇ ଯୋଉ ଫଳ କଣ ଅଛି।